ହ ହଁ କଣ କରୁଚ ରଞ୍ଜନ
ମୁତୁଥିଲି।
ଓହୋ ଏଇନା କୋଉଠି ଘରେ ନା ଏ
ନାଇଁ ବା ଦୋକାନ ପାଖକୁ ଆଇଚି ଟିକେ ହୁଁ।
ଓହୋ।
କଣ କହୁଥିଲ?
ଓହୋ ନାଇ ମୁଁ କିଲି କଣ କରୁଥିଲ, ଏତେବେଳ ଆସିଲନି। ଖେଳିବାକୁ ଆଜି ଆଇଲୁନି। ଓ ହୋ ହୋ। ହଁ ଝାଡା ଝାଡା ହୋଉଚୁ, କୋଉ କୋଉ ମାଛ ଖାଉଚୁ?
ନାଇଁ କୋଉ ମାଛ କ ମୁଁ ଖାଇଛି ନ ନାଇ ଖାଇନୁ ବା।
ବ ଷ୍ଟମ ନେବି ଆ ସେ ଲେଟ୍ ହେଲା ବେଡ ଟାଇ ବେଡ ଟାଇ ନେବେ ଆଉ ରଖିବେ ଆଉ କେହି ନାହାନ୍ତି। ଦେଇଦେ ଦେଇଦେ। ବ୍ୟାଟ୍ ଟା ନା ବ୍ୟାଟ ଟା ରଖିବାନି। ହଁ ଆଉ କଣ କହୁଥିଲୁ?
ହଁ, ହଁ ନାଇଁ ମୁଁ ଟ୍ୟୁସନ୍ ଯିବି ନା। ହଁ ସୋମ ବେଟେ ନେଇକି ରଖିବି ନହେଲେ ପୁଣି କିଏ ଗୋଟେ ମୋତେ କହିବ ନା।
ହଁ।
ହଉ ବଲ୍ ଟା ଖୋଜୁଥା ମୁଁ ଯାଏ।
ଆ, କିଏ କିଏ ଅଛନ୍ତି?
ଆମ ପଡିଆରେ ସବୁ ପଳେଇଲେଇ। ସେ ଦୀପ୍ତି ଭାଇ ଅଛନ୍ତି, ଚିତ ଭାଇ ଅଛନ୍ତି ବଇଛନ୍ତି।
ହଁ।
ଆଉ ଅମୁଲ ପ୍ରଧାନ ତ କଣ ଏଇନା ଆଉଛନ୍ତି।
ତାକୁ ସେ ଷ୍ଟମ୍ପରେ ଟିକେ ପିଟିଦିଅ। ହାଲୋ।
ପ-ପକଡ ହଁ ଆରେ ସେ ଶୁଣ ହ୍ୟାଲୋ, ଶୁଭିଲା?
ହଁ।
ହଁ ସେ ଅମୁଲ ତା ଘରେ ମିଛ ସତ କହିକି ତିନି ହଜାର ନେଇଆଇଚି।
କଣ?
ପଇସା।
କୋଉ ପଇସା?
ଆରେ ଏ ଯୋଉ ତାର ଯୋଉ ଦରମା ଆସିଥିଲା ତିନି ହଜାରେ ଅମୁଲ ର ହେଲା, ତ ସେଇ ପଇସା ସେ ଟିଉସନ ରେ ଦେଇ ଦେଇଥିଲା। ଦେଇନଥିଲା, ତ ଏବେ ତା ତ ତା ଘରେ ଦେଇଛନ୍ତି ଛଅ ହଜାର ଟଙ୍କା। ସେ ଦି ମାସ ର ମିଛରେ କହିଛି ହେଲା।
ଓ ହୋ।
ଛଅ ହଜାରରୁ ମୋତେ କହୁଛି ମୋ କତିକି ତିନି ହଜାର ସେୟାର୍ କରିବି, ମୁଁ କହିଲି ମୋ ପାଖେ ଆକାଉଣ୍ଟ ରେ ଏଇନା ବାଲାନ୍ସ ନାହିଁ। ତ ମୁଁ ତିନି ମାସରେ ହବନି, ବାପା ଙ୍କୁ ଦେଇ ଦେଇଥିଲି ହେଲା। ନା ମୁଁ କହିଲି ମୋତେ କହୁଛି ମୋ ଆକେ ଛଅ ହଜାର ଅଛି ତିନି ହଜାର ସାର୍ ଙ୍କୁ ଦେବି ଆଉ ତିନି ହଜାର ପାଖେରେ ରଖିବି, କ୍ୟାସ୍ ରହିଲେ ଅସୁବିଧା। ମୁଁ କାହାକୁ ଗୋଟେ କ୍ୟାସ୍ ଦେଇକି ତାଠାରୁ ଅନଲାଇନ୍ ରଖିଦିଅନ୍ତି।
ତାକୁ ମୋ ପାଖକୁ ପଠେଇ ଦିଅ।
ତା କଁ କ୍ୟାସ୍ ରଖି ଅନଲାଇନ୍ ତାକୁ ଦବୁ?
ହଁ ଦିଆହବ, ମୁଁ ଦେଖେ ମୋ କେ-ପାଖରେ କେତେ ଅଛି।
ତିନି ଭଳିଆ।
ଦେଖିବାକୁ ପଡିବ ନକଲି କି ଅସିଲି ନୋଟ।
ଅସଲି ଆରେ ନାଇଁ ତାକୁ ନୋଟ ଦରକାର ନାଇଁ।
ହଁ ମୁଁ ଦେଖିବି ସିଏ ମୋତେ ଯୋଉ ନୋଟ ଦବ ମୁଁ ଦେଖିବିନି। ଟିକେ ଅମୁଲ ପାଖେ ଗୁ ଗୁନ୍ଦୁରା ଗୁଣ ଗୁଡା ଅଛି ନା।
ନାଇଁ ନାଇଁ ନାଇଁ ପାଁଶହ ଟଙ୍କା ମୁଁ ତାକୁ ଥରେ କହିଦେବି କି ତୋତେ ଦେଇଦବ।
ଏ ମୁଁ କହିବି ରହ ତୁ କହନା।
ହଁ ମୁଁ ତ ତା ଆଡୁ ମୁଁ ତ ଏବେ କହିଦେଇଥାଏ କି ଚିକୁ କହୁଥିଲା ନବ ବୋଲି କି କଣ। ସେ ତାପରେ ତୋତେ ଫୋନ୍ କରିବନି, ହଉ ତାପରେ ତୋ ସହିତ କଥା ହେଇଗଲେ ତୁ କହିବୁ ତାକୁ ଦବୁ କି ଦବୁନୁ ସେଥିରେ କହିବୁ।
ହଁ।
ଆରେ ଆଜି ମୋତେ ଦିଥର ଖଣ୍ଡେ ବ୍ୟାଟିଂ ମିଳିଲା। ହେଲା କିନ୍ତୁ ମତ୍ ଖେଳି ପାଇଲିିନି। ମାନେ ଉଁ, ଗୋଟେ ତ ମାଇଲି ଯେ ଏକାଥରେ ପାଖାପାଖି ଷାଠିଏ ସତୁରି ମିଟର୍ ଦୂରରେ ଯାଇ ପଇଲା। ହଁ। ଫାଷ୍ଟ ମ୍ୟାଚ୍ ରେ ସେମିତି ହେଲା, ସେକେଣ୍ଡ ମ୍ୟାଚ୍ ରେ ତାଠୁ ବି ଲମ୍ବା ଛକା ଟା ବାଜିଗଲା। ମାନେ ଏଜରେ ବାଜିଲା କିନ୍ତୁ କେତେ ଦୂର ପଳେଇଲା।
କୋଉ ପଟ ବାଁ ପଟ ନା ଡ଼ାହାଣା ପଟକୁ?
ଡାହାଣ ପଟ ପୁରା ବୁଲେଇଚି ର- ଏକାଥରେ ଯାଇଛି ତ ଆଉ ଆଉ ବଲ୍ ସେଇଟା ମିଳିଲାନି।
ହଁ କ୍ଷୀର ଘ କ୍ଷୀର କ୍ଷୀର ଘର ଆଡେ ପଳେଇଲା।
ନାଇଁ ନାଇଁ ଡାହାଣ ପଟ ମାନେ ବୁଝିପାରୁନୁ, ଡାହାଣ ପଟ କୋଉଟା?
ହଁ ଆମର ଯୋଉ ଲେଫ୍ଟ ନା ରାଇଟି?
ମାନେ ଲେପ୍ଟି ମାନଙ୍କ ପାଇଁ ଡାହାଣ ପଟ କୋଉଟା ମାନେ ମାନେ ଆମର ବ୍ୟାଟିଂ କଲାବେଳେ ଆମ ଲେପ୍ଟ ପଟ ଉଠା ସଇଲା ତ ବୁଝିଲୁ।
ଅହ ମାନେ ହଁ ତମେ ଟିକେ ରୋହିତ ଶର୍ମା ଭଳିଆ ମାରଦେଇଚ ବୋଧେ?
ହଁ ପୁରା ପୁଲସଟ ଭିଡି ଦେଲି ତ ଯାଇଛି ଆଉ। ଗୁଣ କଣ କରିବ ସେମତି ଆଉ।
କଣ ତମ ବଲ ହଜ ଆରେ କାଲି ଯୋଉ ନୂଆ ବଲଟା ଦେଇଥିଲେ କଣ କଲୁ ସେଠି ନୂଆ ବାଲ କାଲିକି ପା ଦେଇଥିଲି।
କାଲି ଯୋଉ ନୂଆବଲ ସେଟା ପା ଖେଳ ହେଲା। ମୁଁ ଜାଣିନି ସିଏ କଣ କାହାକୁ କିଛି ନ ପଚାରିକି ସବୁ ତାକୁ ନେଇଯାଉଛନ୍ତି।
ଆରେ ମତେ ଫୋନ କରିଥିଲେ ମୁଁ କହିଲି ଷ୍ଟମ୍ ବ୍ୟାଟ ସାଗର ଘଟି ଥିବ ପା।
ହଁ ହଁ।
ହଁ ଏରା ହୋଉ ଏ କଲ କାଟିଦେଲେ ଜାଣି ଦେଇଥିବେ ସେଇଠୁ ଆଉ।
ହଁ ନାଇଁ ଯୋଉ ନେଇଯାଉଚ ହଁ ଦେଇଚି ପା। ହେଲା ତାପରେ ଯୋଉ ନେଇ ଯାଉଛନ୍ତି ହେଲା ତାପରେ ମୋ ଗେଟଟା କାଇଁ ବନ୍ଦ କରୁନାହାନ୍ତି ତାଙ୍କୁ ଟିକେ ସେୟା କହିବୁ। କହିବୁ ଭାଇ ଗେ ସ ନେଇଯାଉଚ ତ ବ୍ୟାଟ୍ ବଲ ଗେଟଟା ଟିକେ ବନ୍ଦ କରି ଯଅ। ତାଙ୍କୁ ଟିକେ କହିଦୋବୁ ହଁ ନାଇ ଗେଟଟା ଖୋଲି ଦେଇକି ଆଉଛନ୍ତି ନା ଗାଈ ଗୋରୁ ପସ୍ ସୁଚନ୍ତି ସେ ପାଟି କରିବେ ମତେ ତୁ ଟିକେ କହିଦୋବୁ। ହୁଁ ଆଉ ଆଜି ପଡିଆକୁ ଆସିବାର ନାହିଁ ଆଉ?
ଆଉ କାଇଁ ପଡିଆକୁ ଯିମି ଗାଡି ଫାଡି କିଛି ନାହିଁ ପଡିଆକୁ ଖାଲି ଯିବି।
କଣ ଗାଡି ଫାଡି ନାହିଁ କିଛି ଖାଲି କଣ କୋହୁଚୁ ମୁଁ ଜାଣିପାରୁନି ପଇସା ପତ୍ର ନାହିଁ ପା। ତାପରେ ଇଏ ତ କଣ ଚାକିରି ଛାଡିଆ ଛାଡିଆ ଆସି ମୁଁ ହେଲିଣି ଆଉ କୋଉଠୁ ପଇସା ପତ୍ର ଆସିବ ଗାଡି ଆଉ କିଣିବି ଭାବୁଚି ସେଇ ଯୋଉ ଆଇ ଫୋନ ପନ୍ଦର ହଜାର ଟଙ୍କା ତାକୁ ହିଁ ଉଠେଇଦେବି।
ତାକୁ କିଣିକି କୋଡିଏରେ ବିକିଦିଅ।
ହୁଁ ହୁଁ ନାଇଁ ମ ବିକିବି କଣ ଗୋଟେ ପାଖରେ ରଖିବି ନା ଆଉ ବିକିବି କଁ।
ମୁଁ ତ ଭାଇ ବିକି ଦେଇଥାନ୍ତି।
ନାଇଁ ନାଇଁ ଭାବୁଚି ସେମିତି ନ କରି କି ମୋରି ଯୋଉ ଖାତା କାମ ଗୋଟେ କରିଦେବି ନା କଣ କୋହୁଚ? ସେମିତି କିଣି ଲେ ପ ଫୋନ ତ ପାଖେରେ ଅଛି ଫୋନ କଣ ନାହିଁ କି ପାଖେରେ ସେମିତି ଏ ଖାତା କାମ କରିଦେଲେ ହେଲେ ମୋର ଲାଭ ଅଛି।
କେତେ ଟଙ୍କା?
ଯେତେ ଟଙ୍କା ସିଏ ଯାହା ମାଗିବେ ଆଉ କଣ ଯାହା ଅଛି ପାଖେରେ ସବୁ ପଇସା ନଗେଇଦବା ଖାତା କାମରେ ଆଁ।
ଗାଡି କଥା?
ଗାଡି କଥା ପଇସା ପତ୍ର ମାନେ ଇନକମ୍ ସୋର୍ସ କିଛି ନାହିଁ ଆଉ ଗାଡି ଆଉ କୋଉଥିରେ କିଣିବା ମୁଁ ଆଜି ଟି ସେ ଦିଦିଙ୍କ ସହିତ ଭଲସେ କଥା ହେଇନି ଯଦି ସେ ଦିଦି ମତେ କହିଲେ କି ନାଇଁ ତମେ ସେଇ ଚାକିରି ତେମେ ସେମତି ରହିବ ତାହେଲେ ଗୋଟେ କ ତା ଯଦି ମତେ ଯଦି ମାନେ ଚାକିରିରୁ ହୁଁ
ଯୋଉ ତମେ ଯା ମତେ ଯୋଉ ପଇସା ଦେଇଥିଲ ତାକୁ କଣ କରିବି ମୁଁ ଖାଇଦେବି?
ନାଇଁ ଖାଇଦବ ମାନେ କଣ ମୁଁ ତମକୁ ଖାଇବା ପାଇଁ ଦେଇଥିଲି?
ତମେ କହିଲ ରଖିଥା ତମ ଇଚ୍ଛା ଯାହା ଖର୍ଚ୍ଚ କରିବ ମୁଁ ତାହଲେ ଖର୍ଚ୍ଚ କରିଦୋଉଚି।
ହଁ ହଁ ଭଲ ଆଉ କଣ ଭାରି ସିଆଣିଆ ଆଉ।
କାଇଁ ସିଆଣିଆ? ସିଆଣିଆ କଣ ଏଠି କୋଉଠି ମୁଁ କା ତମକୁ କହିକି ମୁଁ ଖର୍ଚ୍ଚ କଲି ନ ନ ପଚାରି ଖର୍ଚ୍ଚ କଲେ କହିଥାନ୍ତ ନା ନା ସେଇଟା ମୁଁ ତମ ଭୁଲ ନୁଏ ତମେ ମନା କରୁଚ।
ଆ ମୋ ଭୁଲ କଣ ମୋ ପଇସା ମୁଁ ମୋର ମନା କରିବି କି ହଁ ମାରିବିନି।
ପଇସା ମୋ ପାଇଁ ଗୋଟେ ଯାଉଚି ମୁଁ ଗାଡି କିଣିଦେବି ସେକେଣ୍ଡ ହ୍ୟାଣ୍ଡ ମୋ ପାଖରେ ପାଖାପାଖି ହେଇଗଲାଣି ସେତିିକି ଭଳିଆ।
ଆରେ ସେକେଣ୍ଡ ହ୍ୟାଣ୍ଡ କିଣିବା ଠେଇ କିଛି ନାହିଁ କିନ୍ତୁ ଯେତିକି ପଇସା ଅଛି ସେଇ ଅନୁସାରେ ଭଲ ସେକେଣ୍ଡ ହାଣ୍ଡ ହବ କି ମୁଁ
ହଁ ମୋ ପାଖରେ ଅଛି କେତେ ଜାଣିଛ ପଚାଶ
ତମ ପାଖରେ ପଚାଶ ଅଛି ପଚାଶ କେମିତିିବେ?
ତମେ ଏଇନା କାଲି ମତେ ନା ପରଦିନ ଦୁଇ ପଠେଇବନି ମନକୁ।
ହଁ ତମ ପାଖେ ରହିଥାଉ ମୋ ପଇସା ତମ ପଇସା ମିଶି କେତେ ହେଲା?
ଅଠର ହେଇ ଅଠଚାଳିଶ
ଅଠଚାଳିଶ ଏବେ କହୁଛ ପଚାଶ ଓ ଅଠଚାଳିଶ ହେଇଗଲା ଆଛା ଆଚ୍ଛା।
ତମେ ତେବେ ଦୁଇଟା ପଠେଇବ ତମେ ତାଙ୍କ ଆଡୁ
ହଁ ହଁ।
ହେଇଯିବନି?
ଓହୋ ହଁ ହଁ ହଁ ମୁଁ ବୁଝିଲି ବୁଝିଲି ଏବେ ବୁଝିଲି। ନଲେ ସେମି ତ ସେମିତି ଧର ମୋର ହେଲେ ନାଇ ମୋର ଏତେ ନ ହଉନି ହଁ
ତମର ସେତିକି ଥିଲେ ଯେତିକି ଥିଲା କଣ୍ଟା କଣ୍ଟି।
ହଁ ସେତିକି ଥିଲା ଯେ କଣ କରିବା ମୋ ବେଳା ଖରାପ ଆଉ।
ବେଳା ତମର ଘରେ ନ ଏ ହୁଏ ସେମିତି ହୁଏ ଭାଗ୍ୟ ଚେଞ୍ଜ ହୁଏ ସବୁ କଣ ପ୍ରଧାନ ବାବୁ ଭଳିଆ ଚାଲାକି।
ନାଇଁ ପ୍ରଧାନ ବାବୁ କଣ ଚାଲାକି।
ସେ ତ ସାଗର ଭାଇକୁ ମାରିକି ପଳେଇଲେ।
ହଁ ସେ ମାରନ୍ତୁ ସେ ହାଣନ୍ତୁ ସେ ଯାହା କରନ୍ତୁ ମୋର ସେଥିରେ କଣ ଅଛି? ଆମ ନିଜ କଥା ନିଜକୁ ମୁସ୍କିଲି
ଯୋଉ ଗୋଟେ ଏଟେ କାରେ ଗୋଟେ ଯାଉଛି ବା। ଗାଁରେ
ଗାଁରେ?
ମୁଁ କହିଲି କାଲି ଯିବି କଣ ସାଡେ କହୁଛନ୍ତି ଘରେ ବାଧ୍ୟ କରୁଛନ୍ତି।
ତମ ଇଚ୍ଛା ତମେ ଯଦି ଯିବା କଥା କଲେଜ ତାହେଲେ
ସେ ଘରେ କହୁଛନ୍ତି କଲେଜ ସାଢେ ଦିଟା ଗୋଟା ସାଢେ ଗୋଟେ ଦିଟା ବାଜିକି ଆ ଆଡ଼େ ଆସି ସାଢେ ଚାରିଟାରେ ଯିବୁ।
ହଁ।
ଏଇଟା ଗୋଟେ କଥା।
ସିଏ ତମ ଇଛ ତମେ ତମେ କଲେଜ ଯିବ କି ନାଇଁ ସେଇଟା ତମର ନିଜସ୍ୱ ଉପରେ ଡିପେଣ୍ଡ କରେ। ତମେ ଯଦି ଯିବାକୁ ଚାହୁଁଛ ଯିବ ନ ଯିବ ଯଦି ନାହିଁ ସିଏ ତମ ଉପରେ ଡିପେଣ୍ଡ କରିବ ତମ ଘରେ କଣ କହିବ? ଓ ଆ ଘରେ ବାଧ୍ୟ ଅଛି ଯଦି ଯାଅ ଖାଇକି ଆସ। ଯଦି ଆ ଇଛା ନାହିଁ ଯଦି ମନା କରିଦିଅ। ଯାହା ତ ଗୋଟାଏ କରିବ ଆଉ ଯଦି ଯିବ ଯିବ ନ ଯିବ ଯଦି ମନା କରିବ ଏଇ ତ ଦିଟା ଅପସନ ଦିଟାରେ
ଭୋକ ଦେବା ମନା କର ମନା କଲେ ମାନେ ଭୋଗ ଖାଇବି।
ହଁ ଭୋଗ ଦେଲେ ଭୋଗ ଖାଇବ ଭୋଗ ଗୋଟେ କଣ ଖରାପ
ଭୋଗ ଖାଇବାକୁ ଇଛା ନାଇଁ ନାଇଁ।
ଆହା ନାଇଁ ନାଇଁ ଟିକେ ଖାଇଦିଅ। କଣ ଏତେ ଦିନ ହେଲାଣି ଠାକୁରଙ୍କ ପ୍ରସାଦ ତ ଆଉ ଖାଇଦିଅ ଖାଇଦିଅ। ଆଉ କଣ ତ ଦିନେ ସେ ଆଉଛନ୍ତି ବୋଉଛନ୍ତି ଯାଉଛନ୍ତି। ଖାଲି ଗଲାବେେଳେ ଟିକେ ଟିକେ ଦି ଚାରି ପଦ ଶୁଣେଇ ଦେଇ ଯାଉଛନ୍ତି ସେତିକି ତ ଆଉ କଣ?
କଣ ସେଦିନ କହୁନଥିଲେ କଣ ମୁଁ କେତେ ଦିନ ପରେ ଶହେଟା ମ୍ୟାଚ ଗୋଟେ ମ୍ୟାଚ ଜିତିଥିଲି ବଡ କ୍ରିକେଟର ହବ।
ଓହୋ ବଡ଼ କ୍ରିକେଟର ହବ ନା ଓହୋ! ଆମ ମୁଁ କଣ ଶୁଣିଲି ତମ ରୋହିତ ଶର୍ମା ସତେଇଶ ୱାର୍ଲଡ କପ୍ ଖେଳିବନି।
ହଁ ବା କଣ ରିଟାୟାର ନେଇଯିବ ଏସବୁ ଦୋଷ ହଉଛି ଏଇ ଶଳା କମ୍ଭିରି ଯୋଉ ଫୋଗ ଦିଆ ପଡ ତାକୁ
ହଁ ବହୁତ ବଡ ଦୁଃଖର ବିଷୟ ଆଉ
ଆଉ କହଲି ଭାଇ ତ ଜୋତା ବିକିବାକୁ ପଳେଇଲେ।
ସେ କଣ କରିବା ସେ ତାଙ୍କ ତାଙ୍କର ନିଜସ୍ୱ କଥା। ଆମେ କହି ତାଙ୍କ କଥାରେ କାଇହିଁ ମୁଣ୍ଡ ଖେଳେଇବା କହୁନ।
ହଁ ମୁଁ ଯାଉଛି ବୋଧେ ମୁଁ ଯାଉଛି ତ ଯେ ଯୋଉ ବିକିବି କୁକୁର। ଏଇଠି ବହୁତ ଉପରେ ବୁଲୁଛନ୍ତି ଆଉ ମୋ ଗୋଡ ଆସି ଚାଟି ପକଉଛନ୍ତି କଣ
ନାଇଁ ଏ କୁକୁରକୁ ଆମ ଏ ଭାରତରେ ବିକିଲେ କେହି ନେବେନି ଆକୁ ଯଦି ତମେ ମାନେ ବିଦେଶରେ ବିକିଲ ତାହେଲେ ଯାଇକି କୁକୁର ଗୁଡାଙ୍କୁ ଯାଇ ନେବେ। ରେ ଭାରତରେ କୁକୁର ପଲ ପୋଲ ଏମାନଙ୍କୁ ବିକିଲେ ଯାଇକି ବିଦେଶରେ ବିକିଲେ ଯାହାେଲେ ବି ନେବେ ସତ କଥା।
ତାହେଲେ ନେଇକି ଯାଇକି ନେଇ ବିକିବି?
ହାଁ?
ସେଇ ନେଇଁ ବିକିବି।
କୋଉଠି?
ବିଦେଶରେ ବିଦେଶ ବି ପଇସା।
ପଇସା ନାହିଁ ସେଟ ସେଠ ଡଲାର। ସେ ସବୁ ଡଲାର ରେ ଦେବେ ତମକୁ?
ହ ଡଲାର ନେଇକି କଣ କରିବି ଡଲାର ଏଇଠି ଆମ ଖୋଲା ହେଇଛି ଆଗରେ
ନାଇଁ ନାଇଁ ଡଲାର ନେଇକି ଆମର ଆଁ
ର ଡଲାର ଅଛି ବା?
ହଁ ସେଠୁ ଯାଇକି ଟିକେ ପାଣି ପିଇ ଦିଅ। ସେ ପାଣି ଯୋଉ ସୁଧ ପାଣି ଆଉଛି, ମଝିରେ ସେଥିରେ ଜାଣିଛ ନା ନାଇଁ ଝିଟି ପିଟି ପଡ଼ିଥିଲା।
ମୁଁ ସେଇ ବିଦେଶ ଜିଉଁଠି ପାଣି ପିବ ବିଦେଶ ଯିବି।
ମାନେ ତ ସେଟ ନୂଆ ନୂଆ ଖଲିଲାନି ମାନେ କେତେ କୁଆଡେ ଲୋକ ବେଗ୍ ଫେଗରେ ବୋତଲ ବୋତଲ ଭର୍ତି କରି ଆଣି ଘଣ୍ଟା ଗୋଟେ ଗଣ୍ଟେ କାଳେତରୁ ପାଣି ନେବେ ନୂଆ ନୂଆ ଯେତେବେଳେ ଖୋଲିଲା।
ଆଗ ଦୋକାନ ନୁ ବା ଆମର ଏଇ ଗୁପଚୁପ ଦୋକାନ ସେତିକିରି କଣ ସବୁ ଯାକ ବା।
ହୁଁ ହୁଁ ହୁଁ
ପୁରା ଧୂଆଁ କରିଦେଇଥିଲା କାଲି।
ଓହୋ ଆଉ ହଉ ମୁଁ ଗୋଟା କ କଥା କହୁଛି, ମୁଁ ଏବେ ରହୁଛି। ମୁଁ ଯାଇକି ସେଇ ସାତଟା ସାଢେ ସାତଟା ପରେ ଫୋନ କରୁଛି ଆଉ।
ହଁ ହଁ।
ହଉ।